ହାଲୋ ହଁ କୁହ।
ଏ ସେମ ସେମ।
ଖାଇସାରିଲଣି?
କଣ କହିଲ?
ଖାଇ ସାରିଲାଣି?
ନା ନା ଏତେ ବଳୁ ଖାଇବୁ ନା, ଆଉ ଟିକେ ଯାଉ, ରୋଷେଇ ଫୋସେଇ ହଉଛି ସରିଲେ ଖିଆ ହବ ଖାଇଥିଲି ଚୁଡ଼ା କଦଳୀ। ଖାଇଥିଲି ଚୁଡ଼ା କଦଳୀ ପେଟଟା ଖରେ
ହା ହା ହଁ ମେଡ଼ିସିନ୍ ମିଳିଲାନି? ହା
ନା ନା ମେଡିସିନ ଦୋକାନ ଟା ବନ୍ଦ କରି ସେ ମାଛ ଧରିତେ ପଳେଇଥିଲା ଯୋଉ ମେଡ଼ିସିନ ଯୋଇ
ଉମ ଏଇ ଖରା ଦିଆ କୋଉଠି ଶୁଖିଲା ମାଛ ଧରୁଛନ୍ତି?
ଏଇ ଯୋଉ ଶୁଖିଲା ସେଟା ସବୁ ଥିଲା ଆଗ ଯୁଗରେ ସବୁ ମାଛ ଫାଛ ଧରା ହଉଥିଲା ନା। ମାଟି ତଳେ
ନା ହୋ ମୁଁ କାଇଁ ଏତେ ପଢ଼ିଥିଲି କୋଉଠି ଜାଣିପାରିଲିନି ଶୁଖିଲା କୋଉଠି ମାଛ ଧରିଥିଲେ ମୁଁ ହେଲେ ଯାଇକି ଟିକେ ଧରିଥାନ୍ତି ଓଦାରେ ତ ଧରି ପାରୁନି। ଓଦାରେ ତ ମତେ ମାଛ ଉମ ଓଦାରେ ମତେ ମାଛ ଧରି ଆସୁନି ଶୁଖିଲାରେ ହେଲେ ମୁ ଟିକେ ଧରନ୍ତି।
ନା ନା ସେଟା ତମେ ଧରି ପାରିବନି ଖାଲିଟାରେ ସେ ମାଛ ଖସିକି ପଳେଇବେ।
କାଇଁ ଓଦାରେ ମାଛ ଗୁଡ଼ାକୁ ଧରି ଦଉଛି କଷ୍ଟେ ମଷ୍ଟେ ଯାହା ଯେମିତି ଆଉ ଶୁଖିଲାରେ ଧରି ପାରିବିନି?
ଏଇଟା ପା ଆଜି ଶୁ ଶୁଖିଲାରେ ଧରିହବନି ମାଛ ଏଇଥର ସବୁ ନୂଆ ମାଛ ବାହାରିଛନ୍ତି ପା। ଆହ୍ନା।
ଏ ଆଇ ରେ ସବୁ ହଉଛି ମାଛ ଦିଟା ବାହାରି ଯାଇଥିବେ ଆଉ।
ହଁ ହଁ।
ମାଛ ତମକୁ ଦେଲେନି?
ମାଛ ଲାଞ୍ଜ ଟା ଦେଇଥିଲେ ଯେ ସେ ଲାଞ୍ଜ ଟାକୁ କୁଆଡେ ଗଲା ବିଲେଇ ଧରିକି ପଳେଇଲାଣି।
କାଇଁ ତମ ଘରେ ତମେ ତାକୁ ଆଲମିରାରେ ରଖିବା କଥା ନା ଆଉ।
ଆର୍ମିରା ମୁଁ କହୁଛି ଗଡରେଜ ଭିତରେ ପୁରେଇ ଦେଇଥିନି।
ହା ହା ଆଉ ସିନ୍ଧୁକରେ ସିନ୍ଧୁକରେ ପୁରେଇ ଚାବି ପକେଇ ଦେଲନି।
ହ ଆ ଏଇଟା କଣ ପୋଥି ନା କଣ? ଏ ଯୋଉ
ଆଉ ତମେ ମାଛ ଖାଇବ ସାଇତି କରିକି ରଖିବା କଥା ନା ନାହିଁ? ଗଡରେଜରେ ଚାବି ପକେଇଲା ବେଳକୁ ପିମ୍ପୁଡି ନେଇକି ପଳଉଛନ୍ତି।
ମୁଁ ଆଇଁଷ ଆଇଁଷ ଛାଡ଼ି ଦେଇଥିଲି ଟିକେ ଗାଳି ଫାଳି କଲାଠୁ ଟି ଆଇଁଷ ଛାଡି ଦେଇଥିନି ଟିକେ ଗାଳି ଫାଳି କଲାରୁ ଟିକେ ଆଇଁଷ ଖାଉଛି ଆଉ ମା
ଆଉ ଏତେ ମ ଏ କାଇଁ ମାଛଟା ତମକୁ କଣ ଗାଳିକଲା?
ମାଛ ଶୋଧିଲା ମାନେ ମତେ ମା ଭଉଣୀ ଏଇ
ଆଉ ତମେ ତାକୁ ଛାଡ଼ିକି ଆଉ ସମସ୍ତଙ୍କୁ ଖା ସେ ତ କହିବ ଆଉ।
ମାଛ ତ ଗାଳି କରୁଛି ମାନେ ଏମିତି ମାଛ ଗାଳିକଲା ଲାଷ୍ଟ
ଆଉ ତମେ ଚିକେନ୍ ମଟନ୍ ଅଣ୍ଡା ସବୁ ଖାଇବ। ଆଉ ତାକୁ ଛାଡ଼ିବ ମାନେ ତ ସେ କହିବ ଆଉ।
ହୁଁ ସେଇଆ ପା ସେ କହିଲା ମତେ ଛାଡ଼ିକି ତୁ ଆଉ ସବୁ ଖାଉଛୁ।
କଉ ଖାଇବା?
ହଁ ମିଶେଇକି ପେଟ ଖରାପ ହବ ସେଇଆ ମୁଁ କହୁଛି, ପେଟ ଖରାପ ହବ ଚୁଡା କଦଳୀ ଖାଇଛ, ଦିଅ ହେ ହେ
ଆ ତମେ ମାଛ ଖାଇଥାନ୍ତ ତ ପେଟ ଠିକ ହେଇ ଯାଇ ଥାନ୍ତା।
ନା ଆଜି ମଙ୍ଗଳବାର ପାଇଁ ପ୍ରଭୁ କ୍ଷମା କରିଦେବ।
ଆ ହ ହ ମାଛ ନା ବି ଧରିବନି ନା
ଧରି ସାଇଲିଣି ତ ଧରିବିିନି କ
ଆଉ ଧରିବନି ଏବେ ମନେ ପକେଇଲ ନା, ଆନ୍ହ ଠାକୁରଙ୍କୁ ଡାକିଲଣି ଆଉ ତାପରେ ଆଉ କୁହନି। ପୁଣି ଠାକୁର ରାଗିଯିବ ରାତିରେ ସ୍ୱପ୍ନରେ ଆସିବେ।
ଭଗବାନ୍ ଆଉ ଧରିିବିନି ଆଉ ଧରିମି ଏଇନା ଧରିବିନା ଶୋଇଲା ରେ ଠାକୁରଙ୍କୁ ଟିକେ ଜୁଆର ହେକି ଶୋଇବା ଆଉ
ଟେ ଭୋଉତ୍ ମାଗ୍ ଦବ ଆଉ। ଅହ୍ ପ୍ରଭୁ ଭୁଲ୍ ରେ ପାଟିରୁ ବାହାରି ଯାଇଛି ଆଉ। ଆଉ ତମେ ରଜରେ କୁଆଡ଼େ ବୁଲିବାକୁ ଯାଇ ଦେଖିଲ ନା ଯାଇନ।
ହା ରଜ ରଜରେ ଯାଇଥିନି ବାଲିପାଳ ବା।
ବାଲିପାଳେ ଏତେ ଭଲ ଲାଗିଲା ତମକୁ?
ବାଲିପାଳେ ଘଟଗାଁ ଟିକେ ପଳେଇଥିନି ତାରିଣୀ ମନ୍ଦିର ଲାଷ୍ଟ ଦିନ। ସଙ୍କରାନ୍ତି ଦିନ, ସେକେଣ୍ଡ ଦିନ ସଂକ୍ରରାନ୍ତି ଥିଲାନା?
ହଁ, ଆଉ ତୁମର ଲାଷ୍ଟ ହେଲା କେମତି?
ଉହଁ ଏହେ ଭୁଲୁ ମୁଁ ଗଣନା ଭୁଲ ହେଇଯାଇଛି ମୋରୋ ମୋର ଟିକେ ଗଣନା। ଭୁଲ ହେଇ ଯାଇଛି ଆଉ, ହାଁ ହାଁ।
ଏଥିପତି ଧରିକି ହସିବା କଥା ନା ନାହିଁ।
ପୋଥି ମୁଁ ପଞ୍ଚିକା ଧରିବାକୁ ଆସ୍ ଛି ହୁଁହୁଁ ହୁଁ। ପାଂଜିୟ ବର୍ଷ ପଢୁଥିନି ଯେଉଁ ପୋଥିପୋତି ପିମ୍ପୁଡ଼ିିହିମ୍ପୁଡି ଖାଇ
ଚିମ୍ପୁଡି ଖାଇଦୌଛନ୍ତି କାହାର ଖାଇଦୌଛନ୍ତି ଆଉ।
ହେରା ନୂଆ ପି ପୁଡ଼ି ଏଥର ଭାରି ଚନ୍ତି ପା।
ସବୁ ନୂ-ଆ ମା-ଛ ନୂ-ଆ ପିମ୍ପୁଡି ନୂ-ଆ ହେଁ ଏଁ ତ-ମେ ନୂଆ ହେଇକି ଭାର ଲନି।
ନୁଆ ହଁ ହେ ଟା। ନା ନା ପୁରୁଣା। ମୋ ହ ହବା କିଛି ନାଇ଼ ଏଇଟା ଗୋଟେ କଥା।
ହଁ ।
ଆ ଖିଆ ପିଆ ସଇଲାଣି ଆପଣ
ନା ମୁଁ ଏଇନା ରୋ-ରୋଷେଇ କରିକି ଆସିନି ଖାଇବୁ ନଅଟା ବେଳେ ଆଉ।